ସୁମନ୍ତ କେମିତି ଅଛୁ ବନ୍ଧୁ? ବହୁତ ଦିନ ହେଲା ତୋ ସହିତ କଥା ହେଇନି। ଆଜି ହଠାତ୍ ମନେ ପଡିଲା ସେଥିପାଇଁ ଫୋନ କରିଦେଲି। ବର୍ତ୍ତମାନ କଣ କରୁଛୁ?
ହ୍ୟାଲୋ ରାହୁଲ ମୁଁ ଭଲ ଅଛି। ତୁ କେମିତି ଅଛୁ? ମୁଁ ଏବେ ଘରେ ବସିଥିଲି ତ ମା ରୋଷେଇ କରୁଛନ୍ତି। ସେ ସୁଗନ୍ଧ ଆସୁଛି ତୋର ଫୋନ ଆସିଲା ବୋଲି ବହୁତ ଭଲ ଲାଗିଲା।
ଆରେ ବାଃ ତାହେଲେ ଆଜି ଖାଇବା ବିଷୟରେ ହିଁ କଥା ହେବା। ସତ କହିବାକୁ ଗଲେ ମୋତେ ଖାଦ୍ୟ ବିଷୟରେ କଥା ହେବାକୁ ବହୁତ ଭଲ ଲାଗେ। ତୋ ଘରେ ଆଜି କଣ ରନ୍ଧା ହେଇଛି?
ଆଜି ମାଆ ଡାଲି, ଭାତ, ଆଳୁ ଭଜା ଆଉ ମାଛ ତରକାରୀ କରୁଛନ୍ତି ବୋଧେ। ମୋର ତ ମାଛ ତରକାରୀ ବହୁତ ପସନ୍ଦ। ସେଥିପାଇଁ ଆଉ। ସୁଗନ୍ଧ ଆସିଲେ ହିଁ ଭୋକ ଲାଗିଯାଏ ମତେ। ତୋ ଘରେ ଆଜି କଣ ରନ୍ଧା ହେଇଛି?
ମୋ ଘରେ ଡାଲମା ହେଇଛି ଆଜି। ତୁ ଜାଣିଛୁ ଡାଲମା ମୋର ସବୁଠୁ ପ୍ରିୟ ଖାଦ୍ୟ ମଧ୍ୟରୁ ଗୋଟେ। ମାଆ ଯେତେବେଳେ ଡାଲମା କରନ୍ତି ମୁଁ ଦିଥର ଭାତ ଖାଏ। ବାହାର ଖାଦ୍ୟ ଅପେକ୍ଷା ଘର ଖାଦ୍ୟର ସ୍ଵାଦ ଅଲଗା ହିଁ ଥାଏ, ନାଇଁ?
ସେଇଟା ସତ ବନ୍ଧୁ। ଆଜ କାଲି ଲୋକେ ବର୍ଗର, ପିଜ୍ଜା, ଫ୍ରାଏଡ ରାଇସ୍ ଏମତି କଣ କଣ ପାଇଁ ଦୌଡୁଛନ୍ତି କିନ୍ତୁ ଘର ତିଆରି ଡାଲି ଭାତର ଯେଉଁ ସ୍ଵାଦ। ସେଇଟା ଅନ୍ୟ କୌଣସି ଖାଦ୍ୟରେ ମିଳେନି। ତୁ କେବେ ଜଙ୍କ ଫୁଡ୍ ଖାଉଛୁ କି?
ହଁ ମଧେ ମଧେ ବନ୍ଧୁମାନଙ୍କ ସହି ତ ବାହାର ରକୁ ଗଲେ କେବେ କେମିତି ଖାଇଦିଏ। କିନ୍ତୁ ପ୍ରତି ନ୍ ଖାଇବାକୁ ଖାଇବା ବେଳେ ଘର ଖାଦ୍ୟ ହିଁ ସବୁଠାରୁ ଭଲ।
ହୁଁ ଠିକ୍ କହିଲୁ। ମୁଁ ଥରେ ଲଗାତାର ତିନି ଦିନ ବାହାରେ ଖାଦ୍ୟ ଖାଇ ଦେଇଥିଲି ତାପରେ ମୋ ପେଟ ଏମିତି ଖରାପ ହେଲା ସେଇ ଦିନ ଠାରୁ ମୁଁ ଠିକ୍ କରିଲି ଯେ ଅଧିକ ବାହାର ଖାଦ୍ୟ ଖାଇବିିନି।
ଆଚ୍ଛା ଆଚ୍ଛା ତୋର ସବୁଠାରୁ ପ୍ରିୟ ଫଳ କଣ? ମୋର ତ ଆମ୍ବ। ଗ୍ରୀଷ୍ମ ଋତୁ ଆସିଲେ ମୁଁ ଆମ୍ବ ଖାଇବା ପାଇଁ ଅପେକ୍ଷା କରେ।
ମୋର ମଧ୍ୟ ଆମ୍ବ ବହୁତ ପସନ୍ଦ। କିନ୍ତୁ କଦଳୀ ମଧ୍ୟ ନିୟମିତ ମୁଁ ଖାଇଥାଏ। କଦଳୀ ଶରୀରକୁ ଶକ୍ତି ଦିଏ ନା ତୁ କି ପ୍ରତିଦିନ ଫଳ ଖାଉଛୁ?
ପ୍ରତିଦିନ ନୁହେଁ କିନ୍ତୁ ଚେଷ୍ଟା କରେ କେବେ କେମିତି ଖାଇବା ପାଇଁ। ଆଜିକାଲି ଡାକ୍ତରମାନେ କହୁଛନ୍ତି ଯେ ଫଳ ପନିପରିବା ଅଧିକା ଖାଇବା ଉଚିତ୍। ମୋ ମା ମ ସବୁବେଳେ ସେଇ କଥା କୁହନ୍ତି।
ହଁ ମୋ ମା ମଧ୍ୟ ସେଇ କଥା ହିଁ କୁହନ୍ତି। ବିଶେଷ କରି ସବୁଜ ଶାଗ ଖାଇବାକୁ ବହୁତ ବାଧ୍ୟ କରନ୍ତି। ଛୋଟବେଳେ ମୁଁ ଶାଗ ଖାଇବାକୁ ବିଲକୁଲ ପସନ୍ଦ କରୁନଥିଲି। କିନ୍ତୁ ଏବେ ବୁଝିପାରୁଛି ଯେ ସେଗୁଡିକ ସ୍ୱାସ୍ଥ୍ୟ ପାଇଁ କେତେ ହିତକାରକ।
ତୋ କଥା ଶୁଣି ମୋର ମଧ୍ୟ ଛୋଟବେଳେଆ କଥା ମନେ ପଡ଼ିଗଲା। ମୁଁ ଶାଗ ଦେଖିଲେ ପଳାଉଥିଲି। କିନ୍ତୁ ଏବେ ନିଜେ କହେ ଯେ ମା ଆଜି ଶାଗ ରାନ୍ଧନ୍ତୁ।
ସମୟ ସହିତ ମଣିଷ ବିଲକୁଲ ଓଦଳି ଯଏ ଆଚଛା ରାହୁଲ। ଓଡିଶାର ପାରମ୍ପରିକ ଖାଦ୍ୟ ମଧ୍ୟରୁ ତୋର ସବୁଠାରୁ ପ୍ରିୟ କଣ କହିଲୁ?
ଆରେ ଓଡିଶାର ପାରମ୍ପରିକ ଖାଦ୍ୟ ମଧ୍ୟରୁ ମୋର ସବୁଠୁ ଫେବରାଇଟ୍ ହେଉଛି ପଖାଳ। କାହିଁକି ନା ଗରମ ଦିନରେ ପଖାଳ ଆଳୁ ଭର୍ତ୍ତା ଓ ବଢ ଚୁରା। ଶାଗ ଭଜା ମିଳିଗଲେ କିଛି ଆଉ ଦରକାର ନାହିଁ ସତ କହିବାକୁ ଗଲେ ମୋର। ସବୁଠୁ ପ୍ରିୟ ଭଜନ।
ସତ କହିଲୁ ମତେ ମଧ୍ୟ ପଖାଳ ବହୁତ ଭଲ ଲାଗେ ବିଶେଷ କରି ଖରା ଦିନରେ। ଏହା ଶରୀରକୁ ଥଣ୍ଡା ରଖେ ଏବଂ ବହୁତଦ ସ୍ଵାଦିଷ୍ଟ ଲାଗେ ଖାଇବା ପାଇଁ।
ସତରେ ଆଜି ଖାଦ୍ୟ ବିଷୟରେ କଥା ହେଇ ମୋତେ ବହୁତ ଭଲ ଲାଗିଲା। ଏତେ କଥା କହିବା ପରେ ମୋର ତ ଏବେ ଭୋକ ହେଇଗଲାଣି।
ମୋର ମଧ୍ୟ ସେଇ ଅବସ୍ଥା ମୁଁ। ତାଲ ଏବେ ଫୋନ ରଖିବା ମା ମଧ୍ୟ ଖାଇବା ପାଇଁ ଡାକୁଛନ୍ତି। ପୁଣି କେବେ ଅନ୍ୟ କୌଣସି ବିଷୟରେ ଦୀର୍ଘ ଆଲୋଚନା କରିବ ଆଉ।
ଆରେ ଶୁଣ ଶୁଣ ଶୁଣ ତୋ କଥାରୁ ମୋର ଆଉ ଗୋଟେ କଥା ମନେ ପଡ଼ିଗଲା। ଆମ ଘରେ ଖାଦ୍ୟ ବିଷୟରେ ଏତେ କଥା ହେଲେ। କିନ୍ତୁ ସ୍କୁଲ ସମୟରେ ଆମେ ଟିଫିନରେ କଣ ଖାଉଥିଲେ ମନେ ଅଛି କି? ସେତେବେଳେ ମୋର ମାଆ ପ୍ରାୟତଃ ଉପମା ପରଟା କିମ୍ବା ପୁରୀ ଦେଉଥିଲେ ମଧ୍ୟାହ୍ନ ବିରତି ହେଲେ ମ ଆମେ ସମସ୍ତେ ମିଶି ଟିଫିନ୍ ବାଣ୍ଟିକି ଖାଉନଥିଲେ।
ଆରେ ହଁ ହଁ। ସେ ଦିନ ଗୁଡିକ ମତେ ଆଜି ମଧ୍ୟ ମନେ ଅଛି ସେଗୁଡା କେମିତି ଭୁଲି ପାରିବି। ମୋ ମା ଅନେକ ସମୟରେ ଚକୁଳି ପିଠା କିମ୍ବା ଆଳୁ ଚପ ଦଉଥିଲେ। ତୁ ତ ମୋ ଟିଫିନ ରୁ ଅଧା ଖାଇ ଦଉଥିଲୁ ଆମେ ନିଜ ଟିଫିନ ଠାରୁ ବେଶୀ ଅନ୍ୟ ମଙ୍କ ଟିଫିନ ଖାଇବା ଭଲ ପାଉଥିଲୁ ସେ ସମୟର ମଜା ଆଉ କଣ ଅଛି ଆଉ ଫେରିବ ନାହିଁ।
ସତ କହିଲୁ ଭାଇ ଏବେ ଯେତେ ଭଲ ଖାଦ୍ୟ ଖାଇଲେ ମଧ୍ୟ ସେଇ ଟିଫିନ ର ସ୍ଵାଦା ଆଉ ମିଳିବନି। ସମ୍ଭବତଃ ସେତେବେଳେ ବନ୍ଧୁମାନଙ୍କ ସହ ମିଶି ଖାଇବାର ଆନନ୍ଦ ଅଲଗା ଥିଲା। ତୁ ମନେ ପକାଇ ପାରୁଛୁ କି ଥରେ ଆମେ ସମସ୍ତେ ମିଶି କ୍ୟାଣ୍ଟିନ ରେ ସମୋସା କିଣିକି ଖାଉଥିଲେ।
ହଁ ମ ଆଉ ସେଦିନ ଆମ ପାଖରେ ଟଙ୍କା ମଧ୍ୟ ବହୁତ କମ ଥିଲା। ତଥାପି ସମସ୍ତେ ମିଶି ଯାହା ଥିଲା ସବୁ କିଣି ଦେଇେଇଥିଲୁ। ସେଇ ଗୋଟଏ ସମୋସା ଆମକୁ ଏତେ ସ୍ଵାଦିଷ୍ଟ ଲାଗିଥିଲା ଯେପରି କୌଣସି ବଡ ହୋଟେଲ ର ବହୁତ ଖାଦ୍ୟ ଖାଦ୍ୟର ସ୍ଵାଦ କେବଳ ଖାଦ୍ୟରେ ନୁହେଁ ସାଙ୍ଗ ମାନଙ୍କ ସହ। ଖାଇବାରେ ହିଁ ଥାଏ।
ବହୁତ୍ ସୁନ୍ଦର କଥା କହିଲୁ ଭାଇ ଆଚ୍ଛା ତୋର ପ୍ରିୟ ମିଠା କଣ? ମତେ ରସଗୋଲା ଆଉ ଛେନା ପୋଡ଼ ବହୁତ୍ ଭଲ ଲାଗେ। କୌଣସି ବିବାହ କିମ୍ବା ଭୋଜିକୁ ଗଲେ ମୁଁ ପ୍ରଥମେ ମିଠା ହିଁ ଦେ ଦେଖେ ଆବେ ସେଇଠିକି ଯାଇକି ଆଗ ଲାଇନରେ ମୁଁ ଲାଗିଯାଏ ଆଉ।
ମତେ ମଧ୍ୟ ଛେନା ପୋଡ଼ ବହୁତ୍ ଭଲ ଲାଗେ ମ। ବିଶେଷ କରି ଗରମ ଗରମ ଛେନାପୋଡ ମିଳିଗଲେ ଆଉ କିଛି ଦରକାର୍ ନାହିଁ। ଆମ ଓଡିଶାର ମିଠା ଗୁଡିକର ସ୍ଵାଦ ନା ସତରେ ବହୁତ୍ ନିଆରା। ବାହାର ରାଜ୍ୟର ଲୋକମାନେ ମଧ୍ୟ ଏହାକୁ ବହୁତ୍ ପସନ୍ଦ କରନ୍ତି।
ହଁ ଭାଇ ମୁଁ ବି ଶୁଣିଥିଲି। ରସଗୋଲା ପାଇଁ ପରା ଓଡିଶା ଆଉ। ବଙ୍ଗାଳ ମଧ୍ୟରେ ଯୁ ଯୁକ୍ତି ତର୍କ ଚାଲିଛି କାହାର ରସଗୋଲା ବୋଲି। ଆଚ୍ଛା କହିଲୁ ତୁ କେବେ ନିଜ ଘରେ ରୋଷେଇ କରିଛୁ କି ମୁଁ ଥରେ। ଚା ବନେଇବାକୁ ଯାଇ ଚିନି ଏତେ ପକେଇ ଦେଇଥିଲି ଯେ। ପିଇବା ମୁସ୍କିଲ୍ ହେଇଗଲା ଘର ଲୋକ ଆଜି। ମତେ ସେ କଥା କହି କହି ହସାନ୍ତି।
ମତେ ମ ସହିତ ମଧ୍ୟ ସେମିତି ହେଇଚି ମ। ମୁଁ ଥରେ ମ୍ୟାଗି ରାନ୍ଧିବାକୁ ଯାଇ ପାଣି ଅଧିକ ଦେଇ ଦେଇଥିଲି। ଶେଷରେ ମ୍ୟାଗି ବଦଳରେ ସୁପ୍ ଭଳି ହୋଇଯାଇଥିଲା। ତଥାପି ମୁଁ ସେଇଟା ଖାଇଲି କଣ କରିବି ନିଜେ ପ୍ରସ୍ତୁତ୍ କରିଥିଲି ପରା।
ହଁ ଭାଇ ଏଇଟା ସତ କଥା କହିଲ ରୋଷେଇ କରିବା ସହଜ କାମ ନୁଁ। ଆମେ ବାହାରେ ବସି କେବଳ ଖାଉଛେ ନା। ମା ମାନେ କେତେ ପରିଶ୍ରମ କରନ୍ତି ତାହା ବୁଝିପାରୁନା। ପ୍ରତିଦିନ ନୂଆ ନୂଆ ଖାଦ୍ୟ ପ୍ରସ୍ତୁତ କରିବାରେ ସତରେ ଏକ ବଡ କାମ ଯୋଉଟା। କି ଯିଏ ନିଜେ ସାହସୀ ଲୋକ ସିଏ ହିଁ କରେ।
ହଁ ମୁଁ ମଧ୍ୟ ସେଇ କଥା ଭାବେ। ମା ଯେତେବେଳେ ଅସୁତ ଅସୁସ୍ଥ ହୋଇଥାନ୍ତି ସେତେବେଳେ ଆମେ ବୁଝୁ ଯେ ଘରର ରୋଷେଇ କେ ତେ ଗୁରୁତ୍ୱପୂର୍ଣ୍ଣ ସେଥିପାଇଁ ମୁଁ ବର୍ତ୍ତମାନ୍ ସୁଯୋଗ ମିଳିଲେ। ମାଆ ଙ୍କୁ ରୋଷେଇ ଘରେ ସାହାଯ୍ୟ କରେ ଆଉ କିଛିଟା ରୋଷେଇ ମଧ୍ୟ ଶିଖେ।
ଆଚ୍ଛା ଆଚ୍ଛା ତାହେଲେ ରୋଷେଇ ଶିଖିଲେ ହିଁ ଭଲ ଭାଇ ତୁ ଜାଣିନୁ। କେତେବେଳେ ଏମର୍ଜେନ୍ସି ପଡିଯିବ। ସେତେବେଳେ ଯଦି କିଏ ପାଖରେ ନଥିବ ତାହେଲେ ଭୋକରେ ହିଁ ରହିବାକୁ ପଡେ। ଯଦି କିଛିଟା ଜିନିଷ ଶିଖିଦେଇଛୁ ରୋଷେଇ କରିବାର ତାହେଲେ ସେଇଟା ତମ। ଅସୁବିଧା ସମୟରେ ବହୁତୁ ସାହାଯ୍ୟରେ ଆସେ ଆଚ୍ଛା। ତାହେଲେ ଆଉ ଗୋଟେ କଥା ମୁଁ ପଚାରିବାର ଥିଲା ତତେ। ଆ। ମାନେ ମା ଯେତେବେଳେ ଅସୁସ୍ଥ ହୁଅନ୍ତି ସେତେବେଳେ। ତୁ କଣ ରାନ୍ଧୁ?
ସେତେବେଳେ ଦେଖେ ଏମତି ଘରେ କଣ ଥାଏ ଆଉ ମାଆଙ୍କୁ ବୁଝି ନିିଏ। ଯେ କଣ କଲେ ସହଜରେ ହେଇଯିବ ଆଉ ମୁଁ ବହୁତ୍। ମାନେ ପ୍ରୋବ୍ଲେମ ର ସମ୍ମୁଖୀନ ହେବିନି। ତ ସେଇଗୁଡା ଏମତି ଦେଖେ ଆଉ ମତେ ସେସ୍ ରେସିପି ବି କୁହନ୍ତି। ତ ସେଇ ହିସାବରେ ବନେଇ ଦିଏ ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା ବଢ଼ିଆ ବଢ଼ିଆ। ତାହେଲେ ପର୍ବପର୍ବାଣି ସମୟରେ କେଉଁ ଖାଦ୍ୟ ପାଇଁ ତୁ ସବୁଠାରୁ ବେଶୀ ଅପେକ୍ଷା କରୁଛୁ?
ପର୍ବପର୍ବାଣୀ ପାଇଁ ମ ମତେ ରଜ ପର୍ବରେ ବିଭିନ୍ନ ପିଠା ପାଇଁ ବହୁତ ପସନ୍ଦ ଲାଗେ। ପୋଡ ପିଠା, ଚକୁଳି ପିଠା, ଆରିସା ପିଠା ଏ ସବୁ ମୋର ବହୁତ ପ୍ରିୟ। ପର୍ବପର୍ବାଣୀ ଆସିଲେ ଘରର ପରିବେଶ ମଧ୍ୟ ବଦଳି ଯାଏ, ଆଉ ଖାଦ୍ୟର ଆନନ୍ଦ ଦୁଇ ଗୁଣା ହେଇଯାଏ।
ବାଃ ମୋର ମଧ୍ୟ ସେଇ ଅବସ୍ଥା। ପର୍ବପର୍ବାଣିରେ ଘରେ ପ୍ରସ୍ତୁତ ହେଉଥିବା ପିଠାର ସୁଗନ୍ଧହି ମନକୁ ଖୁସି କରିଦିଏ। ମୋ ମନେ ହୁଏ ଖାଦ୍ୟ କେବଳ ଶରୀରକୁ ନୁହେଁ ମନକୁ ମଧ୍ୟ ଆନନ୍ଦ ଦିଏ।
ହଁ ନିଶ୍ଚୟ ବହୁତ ଠିକ୍ କଥା କହିଲୁ। ମୁଁ ବି ପର୍ବପର୍ବାଣୀରେ ବହୁତ ଖାଇବାକୁ ମତେ ଭଲ ଲାଗେ। ଆଉ ଖାଦ୍ୟ ମଣିଷକୁ ଏକତ୍ର କରିବାର ଏକ ସୁନ୍ଦର ମାଧ୍ୟମ ମଧ୍ୟ ହୋଇଥାଏ। ସେଥିପାଇଁ।
ହଁ ହଁ ନିଶ୍ଚୟ ସେଥିପାଇଁ ତ ଲୋକମାନେ ଖୁସିରେ ଭୋଜି ଦିଅନ୍ତି। ଏବଂ ଦୁଃଖରେ ମଧ୍ୟ ଏକାଠି ବସି ଭୋଜନ କରନ୍ତି। ଖାଦ୍ୟ ମଣିଷକୁ ଏକତ୍ର କରିବାର ଏକ ସୁନ୍ଦର ମାଧ୍ୟମ।
ହଁ ବିଲକୁଲ। ମତେ ମଧ୍ୟ ବହୁତ ଭଲ ଲାଗିଲା। ଏତେ ସମୟ ପରେ ଆମେ ଏତେ ସବୁ କିଛି କଥା ହେଲେ ଆଉ ଏବେ ସତରେ ଫୋନ ରଖିବା ନହେଲେ ଘରେ ଘରେ ବହୁତ କିଛି ଗାଳି କରିବେ ଏତେ ସମୟ କାହା ସହ କଥା ହଉଛୁ ବୋଲି।
ଆଚ୍ଛା ଆଚ୍ଛା ଭାଇ ଆଜି ରାତିରେ କଣ ହେଇଛି?
ଆଜି ରାତିରେ ମ ମତେ ଲାଗୁଛି ଏ ରୁଟି ସହ ପନିର ଆଳୁ ତରକାରୀ ଆଉ ଭଜା କଁ ଗୋଟେ ହେଇଛି ବୋଧେ ଆଉ।
ଆଚ୍ଛା ଆଚ୍ଛା ତାହେଲେ ଆଜି ସକାଳେ ତୁ ମାଛ ଭଜା ଖାଇବୁ ଆଉ ରାତିରେ ପନିର ଖାଇବୁ ନାଇଁ।
ହଁ। ଆଜି ପୁରା ଆମିଷ ନିରାମିଷ କମ୍ବିନେସନ ହେଇଯାଇଛି ମିଶିକି।
ଆଛା ଆଛା ତାହେଲେ କଣ ଭାବିଛୁ ଜିମ୍ ଛିମ୍ ଯିବୁ କି ନା ଖାଲି ଖାଦ୍ୟ ଖାଇକି ରହିବୁ।
ହଁ ମ ଭାବୁଛି ବଟ ଆମର ଯେମିତି ବ୍ୟସ୍ତତା ଜୀବନ କଲେଜ ପାଠ ପଢା ପଢି ସେଥିରେ ସକାଳୁ ଉଠି ଜିମ୍ ଯିବାକୁ ମନ ହିଁ ହଉନି। ତୁ ଯାଉ କି ଜିମ୍ ଆଉ ଏକ୍ସରସାଇଜ୍ ବଗେରା କିଛି କରୁ?
ମୁଁ ତ କରୁନି ଖାଲି ଖାଦ୍ୟ ଖାଇକି ହିଁ ଶୋଇପଡୁଛି। ମୁଁ ଭାବିଛି ଆଗକୁ ଯିବି। ସେଥିପାଇଁ ତା ହିସାବରେ ଡାଇଟ୍ ବି କରିବାର ଅଛି ନା ନହେଲେ ଖାଦ୍ୟ ସଠିକ ପରିମାଣରେ ନ ଖାଇଲେ ଅଧିକା ରୋଗ ବି ହେଇପାରେ।
ହଁ ସତ କହିଲୁ ବନ୍ଧୁ। ଖାଦ୍ୟ ଖାଇବାଠୁ ଅଧିକ ଖାଦ୍ୟକୁ ପଚେଇକି ହୃଷ୍ଟପୃଷ୍ଟ ରହିବା ହିଁ ସେଥିରେ ମୂଲ୍ୟ ଅଛି ନହେଲେ ଖାଦ୍ୟ ଖାଇଲେ ପେଟ ଦେହ ସହ ଆହୁରି ବହୁତ କିଛି ବଢିଥାଏ, ତ ଆମେ ଅଳସୁ ଟ ହୋଇଯାଉ ତ ଏଇଗୁଡା କରିବା ହିଁ ଆବଶ୍ୟକ।
ଆଛା ଠିକ୍ ଅଛି ଠିକ୍ ଅଛି ତାହେଲେ ତୁ ଯା ଖାଇକି ରହ ମୁଁ ବି ରଖୁଛି ହେଲା।
ହଁ ଭାଇ ହଁ ଠିକ୍ ଅଛି ହଉ।